ହାଲୋ।
ଲୋ
ହଁ ମ୍ୟାଡ଼ମ୍ ନମସ୍କାର।
କୁହନ୍ତୁ କେମିତି ଅଛନ୍ତି?
ଭଲ ଅଛି। ଆପଣ?
କେମିତି ଅଛନ୍ତି ଆପଣ?
ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ଏଇଠି ଶୋଇଥିଲି। ଆପଣ?
ହଁ, ମୁଁ ଅଛି ବସିଛି ଆଉ। କୋଉଠୁ କହୁଥିଲେ କୋଉଠି ଆପଣ?
ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ, ଭଲ ଅଛନ୍ତି। ଆପଣଙ୍କର?
କିଏ କିଏ ଅଛନ୍ତି ସମସ୍
ବାପା, ମା ମା, ଭାଇ, ଭାଉଜ, ମୁଁ ଆଉ।
ଆଚ୍ଛା, ବର୍ଷା କେମିତି ହଉଛି ସିଆଡେ?
ବର୍ଷା ତ ତିନି ଦିନ ହବ ଲାଗିକି ଅଛି ଆଉ। ଘରୁ ବି କୁଆଡେ ବାହାରିକି ଯାଇ ହଉନି ଆଉ।
ଆଜ୍ଞା, ଏବେ କଣ କରୁଚନ୍ତି?
ଏବେ କିଛି ନାହିଁ। ଅଛି ପାର୍ଟ ଟାଇମ୍ ରେ ଜବ୍ କରୁଛି ଆଉ। ତୋମେ କଣ କରୁଛ?
ମୁଁ ଏଇଠି ଅଛି ଆଉ ରୁମ୍ ଘରେ ଥିଲି ଏ ଶୋଇଥିଲି ଉଠିଲି ଆଉ।
ଆଚ୍ଛା, ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ମା ଅଛନ୍ତି, ଭାଇ ଅଛନ୍ତି, ଭଉଣୀ ଅଛନ୍ତି। ଝିଆରୀ ଅଛନ୍ତି, ପୁତୁରା ଅଛନ୍ତି। ଏମାନେ ସବୁ ଅଛନ୍ତି ଆଉ। ଆଉ ଆଜି କଣ ଖାଇଥିଲେ? ହଁ ଭଲ ଅଛନ୍ତି ସମସ୍ତେ।
ହଁ ଖାଇଥିଲି ଭାତ ଆଉ ମାଛ ତରକାରୀ ଖାଇଥିଲି।
ଭାତ, ମାଛ ଶନିବାର ବି ମାଛ ଖାଉଛନ୍ତି।
ହଁ ଖାଇଦଉଛି ଆଉ।
ଶନିବାର ଆକ୍ଚୁଅଲି ଖାଇବା କଥା ନୁହଁ।
ହଁ ନାଇ ଖାଇବା କଥା ନୁହ ବେଳେ ବେଳେ ବାହାରେ ରହୁଛୁ ନା ହୋଟେଲ ରେ ଖାଉଛୁ ସେଥିପାଇଁ ବେଳେ ବେଳେ ଖାଇଦେଉଛୁ ଆଉ କଣ କରିବି?
ମୁଁ ଖାଇଥିଲି ଆଜି ଭାତ ଆଉ ଡାଲି। ଆଉ ଆଳୁ ଚଟଣୀ ତାପରେ ବାଇଗଣ, ଭେଣ୍ଡି ଆଉ ଛଛିନ୍ତ୍ରା ଗୋଟା ଭ ଭଜା ହେଇଥିଲା ଆଉ ସୋୟାବିନ୍ ବଢି ତ ମାନେ ଶୁଖା ଟାଇପ ର ହେଇଥିଲା ଆଉ ମିକ୍ସଚର ପା ମ୍ପଡ।
କିଏ କରନ୍ତି?
ମା ରୋଷେଇ କରିଥିଲେ।
ଆଚ୍ଛା ଆପଣ କରନ୍ତି ନା ନାଇଁ। ମୁଁ କହିଲି ତମେ ରୋଷେଇ କର କି ନାଇଁ?
ମୁଁ କରେ, ମୋ ଇଚ୍ଛା ହେଲେ ଆଉ।
ଆଚ୍ଛା। ଆଉ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି ନା ନାଇଁ।
ବୁଲାବୁଲି କରିବା ପାଇଁ ହଁ ରଜରେ ବହୁତ ବୁଲା ହେଇଛି ଆମର ଏପଟରେ ରଜ ଵ ମହୋତ୍ସବ ହୁଏ ଓ ଡୋଳି ଲାଗେ ବହୁତ ସାରା ଦୋଳି ଲାଗିଥିଲା ତାପରେ ଆମର କମ୍ପିଟିସନ ବି ହେଇଥିଲା ରଜ ମାନେ କିଏ ପା ପାନ ଭାଙ୍ଗୁଥିଲା, କିଏ ମେହେନ୍ଦୀ କରୁଥିଲା, ତାପରେ କିଏ ଦୋଳି ଖେଳରେ ଏ ଯିଏ ବେଶୀ ମାନେ ଦୂରକୁ ଯାଇପାରିବ ଦୋଳିରେ ତାପରେ କଣ ଆଉ ବିଭିନ୍ନ ପ୍ରକାର କବାଡି ଫବାଡି ଏଇ ସବୁ ଖେଳରେ କମ୍ପିଟିସନରେ ଭାଗ ନେଇଥିଲେ ଯୋଉମାନେ ସେମାନେ ଫାଷ୍ଟ, ସେକେଣ୍ଡ, ଥାଡ୍ ହେଇଥିଲେ ତାଙ୍କୁ ସବୁ ପ୍ରାଇଜ ଦିଆଯାଇଥିଲା। ତାପରେ ଆଉ ରଜରେ ତ ଆମର ପୋଡପିଠା ହଉଛି ପ୍ରସିଦ୍ଧ ରଜରେ ପୋଡ ପିଠା ଯାହା ବି ହେଲେ ହବ ସବୁ ପିଠା କୋଉ ପିଠା ହଉ କି ନ ହଉ ପୋଡ ପିଠା ଟା ମାନେ ହବା କଥା ହବ।
ହଁ।
ତାପରେ ସବୁ ନୂଆ ଡ୍ରେସ ପିନ୍ଧିକି ରଜ ତିନି ଦିନ ଯାକ ଘିରି ଘିରି ମାରି ବୁଲିଲେ ସବୁ। ଡୋଳି ଖେଳିଲେ ପିଠା ଖାଇଲେ ଆଉ ଆ ତା ଘର ବୁଲିଲେ ସବୁ ବନ୍ଧୁବାନ୍ଧବ ଘର ତାପରେ ଆମ ଗାଁକୁ ବି ରଜରେ ବି ବହୁତ ସାରା ଲୋ ମାନେ ଯୋଉମାନେ ବାହାରେ ଶ୍ର ଆଁ ବାହାଘର ହେଇଯାଇଛି ସେମାନେ ବାହାରେ ଯେଉମାନେ ରହୁଛନ୍ତି ସେମାନେ ବି ଆସିଥିଲେ ଆଉ ସାଙ୍ଗସାଥି ବି ଯଉମାନେ ବାହାରେ ଥିଲେ ସେମାନେ। ମାନ ବି ଆସିଥିଲେ ରଜରେ ଏଇ ସବୁ ଦେଖା ଦେେଖି ହୁଅନ୍ତି ଆଉ। ଅଲଗା ଇଏରେ ତ ଆସନ୍ତିନି ସେମାନେ।
ହଁ ହଁ ବାହାରକୁ ଆଉ କୁଆଡ଼େ ଯାଏନା? ହଁ ରଜରେ ତ ମୁଁ ଯାଇଥିଲି ଭାଇ ଯାକ ଯାଇଥିଲି ବୁଲିବାକୁ ଗାଁରେ ତ ନଥିଲି ଆଁ ଭୁବନେଶ୍ୱରରୁ ଟ୍ରେନ୍ ରେ ବାହାରିକି ଭାଇ ଯାଇକି ଯାଇଥିଲୁ ଦିନେ ଦୁଇ ଦିନ ଦୁଇ ଦିନ ଭାଇଯାଇକି ରହିଥିଲୁ। ରଜ ତିନି ଦିନ ଯାକ ଭାଇଜାକ ରହିଲା ଲାଷ୍ଟ ରଜ ଦିନ ରିଟର୍ଣ କରିଥିଲୁ ଆଉ। କିନ୍ତୁ ଭାଇଜାକ ତ ଯାଇଥିଲୁ କିନ୍ତୁ ସେତେବେଳେ ତ ଖରା ତ ବହୁତ ଜୋର ଥିଲା। ଖରାରେ ବି ବୁଲିବା ଟା ଏତେ ଏତେ ନଥିଲା ତଥାପି ତ ଯେହେତୁ ଯାଇଛି ଏତେ ବାଟ୍ର ତ ସେକେଣ୍ଡ ଟାଇମ୍ ଆସି ଶବ କି ନାଇଁ ବାଧ୍ୟମକି ଖରାରେ ହିଁ ବୁଲି ବୁଲାଇକି ଆସିଲୁ। ଜାଗା ବହୁତ ଭଲ ଥିଲା କିନ୍ତୁ ଖରା ଦିନ ଯେହେତୁ ଖରା ଥିଲା ଜାଗା ଏତେ ସୁଇଟେବଲ ନଥିଲା। ଯଦି ଖରା ନଥାନ୍ତା ତାହେଲେ ଟିକେ ଭଲ ଲାଗିଥାନ୍ତା କାରଣ ବିଜ ସବୁଆଡେ ନା।
ଆଜ୍ଞା। ଆପଣଙ୍କର ସେଆଡା ପ୍ରସିଦ୍ଧ କଣ?
ଆମର ଆମର ପ୍ରସିଦ୍ଧ ମ ଆମର ମା ବିରଜା ଅଛି। ତାପରେ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଅଛି। ଆଉ ଯାଜପୁର ଟାଉନ ଆମର କୁସୁମା ପୋଖରୀ ଅଛି। ଏଇ ସବୁ ବହୁତ ଗୁଡିଏ ଜାଗା ଅଛି। ଆସିଛ ଯାଜପୁର କେବେ ଆସିଛ ବିରଜା ଆଡେ ଆସିଛ?
ଯାଜପୁର ଯାଇଛି ହେଲେ ମାଙ୍କ ପାଖକୁ ଯାଇନି କେବେ।
ଆଚ୍ଛା ତମର କଣ ଅଛି ପ୍ରସିଦ୍ଧ ଜାଗା?
ଆମର ଏପଟରେ ଅଛି ଲିଙ୍ଗରାଜ ଅଛି, ଇସ୍କନ ଅଛି, କୋଣାର୍କ ମନ୍ଦିର ଅଛି। ତାପରେ ଆଉ କଣ ଅଛି ଏଇଠି ବି ଜଗନ୍ନା ରାମ ମନ୍ଦିର ଅଛି।
ହଁ।
ଏଇ ସବୁ ଅଛନ୍ତି ଆଉ।
ଆଚ୍ଛା କୋଣାର୍କ ମନ୍ଦିର କେବେ ଯାଇଥିଲ?
କଣ କହିଲେ?
କୋଣାର୍କ ମନ୍ଦିର କେବେ ଯାଇଥିଲ?
ଥିଲ କେତେ ଦିନ ହେଇଗଲାଣି ଏବେ ଆଉ ଯାଇନି କୋଣାର୍କ ମନ୍ଦିର ତ ସବୁ ବ ଲୋକ ଆସନ୍ତି ଆଉ।
ହଁ ଆଉ ରିସେଣ୍ଟ ଏବେ କୋଠିକି ଯାଇଥିଲ ତାହେଲେ?
ରିସେଣ୍ଟ ଏବେ କୁଆଡେ ଯିବି? ଗାଁ କୁ ଯାଇଥିଲି।
ଆଚ୍ଛା ଆଗକୁ କଣ ପ୍ଲାନିଂ ଅଛି କୁଆଡ଼େ ଯିବାର ନା ନାଇଁ।
ଆଗୁକୁ ପ୍ଲାନିଂ ଅଛି ଭାବୁଛି ଟିକେ ବାହାରକୁ ଯିବି ବୋଲି
ଓଡିଶା ବାହାରକୁ ଯିବାକୁ ଇଚ୍ଛା ଅଛି। ଓଡ଼ିଶା ବାହାରକୁ ଯିବା ପାଇଁ ଏଇ ହାଇଦ୍ରାବାଦ ଘରିକା।
ଆଚ୍ଛା କେବେ ପ୍ଲାନ୍ କରୁଛ?
ଭାବୁଛି କେବେ ଯିବି ଏଇଠି ତ ବର୍ଷା ହେଇଯିବ ନା ବର୍ଷା ଦିନ।
ହଁ।
ଦେଖିଆ କୋଉ ଦିନ ଯିବା ଗୋଟେ ପ୍ଲାନିଂ କରିବା ଆଉ, ଇଛା ଅଛି ଯିବା ପାଇଁ ଆଉ।
ଆଚ୍ଛା ସାଙ୍ଗମାନଙ୍କ ସହିତ ଯିବ ନା ଫ୍ୟାମିଲି ସହିତ ଯିବ?
ନାଇଁ ନାଇଁ ଫ୍ୟାମିଲି।
ଉଁ ହୁଁ।
ସାଙ୍ଗମାନଙ୍କ ସହିତ ଫେରିବେ। ସାଙ୍ଗମାନେ କାହାନ୍ତି ଆଉ କୁଆଡେ ଯିବା ପାଇଁ? ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ଆଜ୍ଞା, ଆଉ ଆପଣଙ୍କର ସିଆଡେ କଣ ଖାଇବା ପ୍ରସିଦ୍ଧ?
ହଁ।
ଖାଇବା କଣ ପ୍ରସିଦ୍ଧ ସିଆଡେ?
ଆମର ଏପଟେ
ହାଲୋ।
ଆ ନର୍ମ ଯେମିତି ଘରେ ଯେମିତିଆ ହୁଏ।
ମାନେ କିଛି ଗୋଟେ ମାନେ କାହିଁକିି ଆପଣଙ୍କର ପ୍ରସିଦ୍ଧ କିଛି ନାଇଁ କି ଆମର ଏପଟେ ଦହିବରା ପ୍ରସିଦ୍ଧ ଆପଣଙ୍କର ସେମିତି କିଛି ପ୍ରସିଦ୍ଧ ନାଇଁ କି? କି?
ସେମିତି ନା ସେମିତି କିଛି ତ ନାହିଁ କେବଳ ଆମର ଅଛି ଛ ଛତିଆର ଆଉ
ସ୍କୁଲ ଲାଇଫଟା ବହୁତ ବଢିଆ ଥିଲା ମନେ ପଡିଗଲା ବେଳକୁ ଆହୁରି ଇଛା ହଉଛି ଆଉଥରେ ସ୍କୁ ପଳାନ୍ତି କି
ହେ ହେ ହେ।
ଆପଣଙ୍କର?
ଏଠି ନାଇଁ ସିଆଡେ ଦେଖୁନା ଆଉ ବାହାରେ ଦେଖ ଥିବ।
ହାଲୋ।